ହଁ ଅପା ଖାଇସାଇଲେଣି?
ହଁ ଖାଇସାଇଲିଣି ଏ ବାସନ ଉଠେଇକି ଥୋଇ ଦେଇକି ଆସିଲି। ଥାଉ ମୁଁ ଟିକେ ପାଣି ପକେଇଦେଲି ମୁଁ କହିଲି ଥାଉ ମାଜିବା ଟିକେ ବସି ପଡିଆ ଟିକେ କଥା ହେଇ ପଡିଆ। ଦୁଖ ସୁଖ ତାପରେ ତାକୁ ମାଜିବା ଆଉ। ଆଉ ଯୋଉ ପୁଅ ନିଜେ ନିଜେ ପାଠ ପଢନ୍ତି ନା ତମେ ଜଗ?
ନାଇଁ ଜଗିବାକୁ ପଡେ ନ ବସିଲେ ସେ ପାଠ ପଢିବନି।
ତମେ ଯୁଆଡେ ଯାଉଥିବ କାମ କରି ପଛେ ପଛେ ଯାଉଥିବ। ଏୟାକି ନହେଲେ କୋଉଠି କଣ ଆ ଟୁକୁର ମୁୁକୁର ଜିନିଷ ଅଛି ଖୋଜି ଖାଜିକିରି ଖାଏ।
ନାଇଁ ନାଇଁ ଖାଏନି ସେସବୁ ନେଇ କରେନି କିନ୍ତୁ ପାଖରେ ବସିବା ଦରକାରେ।
ହଁ ମାନେ ବସିଲା ହାତ ଚାଲିଲା। ନହେଲେ ଏମିତି କେବେ କୁହନ୍ତି ସବୁ ହେଇଗଲା କିନ୍ତୁ ହେଇନଥିବ।
ନାଇଁ ନାଇଁ ହେଇଥିବ ତାର ପଢା ପଢାରେ ସେ ପାଠ ଭଲପଢୁଛି ନା ହଁ
ବଢିଆ ଏ ମୋ ଝିଅ ଅନା କିଛି କରିନଥିବ ତାକୁ ଯଦି କହିବ ଆଉ ତୋର ସରିଯାଇଛି ସବୁ ସରିଯାଇଛି। ସବୁ ସରିଯାଇଛି ତାକୁ ପଚାରିଲା ଏଳୁ କିଛି ଆସୁନଥିବ।
ହେଠୁ ଯେତେ ବେଳେ ପିଟି ଦେବି ପାହାରେ ବେଲଣା କାଟି ହେଲା ମୋ ଅସ୍ତ୍ର ଗୋଟେ ପାହାର ଦେଲେ ସାଙ୍ଗେ ସାଙ୍ଗେ ହେଠୁ ଏଇନେ ହେଇଯିବ ଏଇ ସାଙ୍ଗେ ସାଙ୍ଗେ। ସାଙ୍ଗେ ସାଙ୍ଗେ ହେଇଯିବ ହେଲା ଏମିତି। ଆମ ପୁଅ ଟା ତାର ହୁଁ ହାଁ କରିବନି ଯଦି ନ କରିଥିବ ହଁ କି ନାହିଁ ସେ କିଛି କରିବନି।
ଆ ସେ କହ ନହେଲେ ନାଇଁ ପୁଅ ସେମିତି
ଇଏ ସାଙ୍ଗେ ସାଙ୍ଗେ କହିଦବ ହଁ ସରିଯାଇଛି କରିସାରିଲାଣି ସବୁ ନା ଆଉ।
ହଁ ଯାହାହେଲେ ସରି ଯାଇଛି କହିଲେ ଆଉ ପଚାରିବେନି ଆଉ ହେଠୁ।
ଆଉ ବା ମୁଁ ତ ପଚାରିିବି ପାରେନି ମାନେ କଣ କହିଲ କେତେବେଳେ ସମୟ ନଥାଏ ଅ ଆ ଯେତେବେଳେ ଫ୍ରି ଥିବି ବସି ପଡିବି ପଚାରିଦେଲେ ସେ ତ ମଲା ଆଉ ଥରେ ମୋ ରାଗ ଉଠେଇଲା ମାନେ ଖାଲି ପିଟି ପକେଇବି। ଆଉ ଚୁପ୍ ହେଇପାରେନି ମୁଁ ମାନେ ଥରେ ରାଗି ଗଲେ ପୁରା ଚୁପଚାପ୍ ଥିବି ଥିବି ଥରେ ରାଗିଗଲେତ ମାଡ଼ ବସିଲେ ସେ ପିଠି, ଆଣ୍ଠୁ ହେଠୁ ଯେତେବେ ରାଗ ଫାଗ ସାନ୍ତ ହେଇଯାଏ ହେଠୁ କହିବେ ଦେଖିଲୁ ଏଠି ବାଡ଼େଇକି ଫୁଲେଇ ଦେଇଛୁ। ଦେଖିଲୁ ସେଟା ଦରଜ ହେଇଛି ଦେଖିଲ ସାଇ ଦେଖିଲୁ ଏଟା ଚଲେଇ ପାରୁନି ଏମିତି ଆଉ।
ଏଁ। ହୁଁ। ଏବେ ଫୋନ କରିଥିଲା ପୁଅ କଣ ଖାଇଲୁ ଆଉ ବାବା କହିଲେ ମୋ ପାଇଁ ଗୋଟେ ଘଣ ସୂତାଟା ଆଣି ଦିଅନ୍ତିନି ମୁଁ ତାଠୁ ଶହେ ଟଙ୍କା ନେଇଥିଲି ଯେ ଥିଲା ବାକି ବୋଉ ଦେଇଥିଲା। ସେଇଟା ଶହେ ଟଙ୍କା ଟା ପୁରା ହିସାବ ଦେଇ ଦେଇ ମାଗୁଛି ସେ ଶହେ ଟଙ୍କା ମୋର ସୁଝିବୁ ତୁ ଯେ ମୁଁ କୁମ୍ପାରେ ଭର୍ତ୍ତି କରିବି ଏବେ କହୁଥିଲା ଫୋନ କରିକି।
ଆଉ ସେଟା ସୁଧ ବଢିଯିବନି ତାର ଆଉ
ମାନେ ପକେଇଛ କିଛି ନବ ମାନେ ନବ।
ହଁ ଭଲ ନା ନାଇଁ ସେଟା ଭଲ ଯେ କଣପାଇଁ କହିଲ ବଡ ହେଲେ ସେ ତ କାହାକୁ କଣ ଦେଇଥିବ ଭୁଲା ମନ ହେଲେ ତ ଅସୁବିଧା ହେଇଯିବ।
ହଁ।
ଭଲ।
ସୁଖେ ଖା
ସେ ବା ଯୋଉ ଯେମିତି ଗୋଟେ କମେଡି କିଏ ଗୋଟେ କରେ। ତା ସ୍ତ୍ରୀ ଠୁ ସେ ହଜାର ଟଙ୍କା ନେଇଥିବ ଧାରେ ଦଶ ହଜାର ସୁଝିଲା ପରେ ବି ଆଉ ଦି ହଜାର ବାକି ଅଛି। ସେଟା ସେଠୁ ଦବ ଆଜ୍ଞା। ସ୍ତ୍ରୀଠୁ କେବେ ଧାର ନେବେ ନି ମୁଁ ହଜାର ନେଇକି ଦଶ ହଜାର ସୁଝି ସାରିଲିଣିି ସେ କହୁଛି ଆଉ ଦି ହଜାର ତମ ଉପରେ ଅଛି ମୋର।
ହଁ ସେଇଟା ହଉଛି ସ୍ତ୍ରୀ ପାଖରୁ ଆଣିଲେ ହବ।
ହ ବା। ଆଗ ଗୋଟେ ଗୋଟେ କମେଡ଼ିଆନ ବେଳେ ବେଳେ ଟିଭିରେ ଦେଖିଲେ ଭାରି ଖୁସି ଲାଗେ ଫୋନ ରେ ବି ଆସେ। ମୁଁ ତ ଯୋଉ ଫୋନ ଦେଖି ଦେଖି ହସେ ଯୋଉ ଆମର ଯୋଉ ଅଛନ୍ତି ପପୁ ପମପମ୍।
ୱାଓ।
ତାଙ୍କର ଗୋଟେ କମେଡି ଥରେ ଦେଖିଥିଲି ମୋତେ ଭାରି ହସ ଲାଗୁଥିଲା ଯୋଉ ସିଏ ତାଙ୍କ ସ୍ତ୍ରୀ ପୂଜା କରୁଥିଲା। ସେ ତାଙ୍କର ବାହାରେ ବୁଲଥିଲେ ସେ ତା କ ଲକ୍ଷ୍ମୀପୁରାଣ ପଡୁଥିଲେ। ହେଲା ଲକ୍ଷ୍ମୀ ପୁରାଣ ଭିତରେ ଦଶଥର ହେ ଦେଖିଲ ସେ ଗାଈଟା ବାଡିରେ ପଶିଗଲା। ପୁଣି ଟିକେ ରହିଯାଇକି ଦେଖିଲ ଦେଖିଲ ସେ ଡାଲମାଟା ବସେଇ ସିଟି ଆସିଲାଣି ଘରେ ବେଶୀ ସିଝି ଯିବ ଯା ବନ୍ଦକରିଦବ ଗଲା। ପୁଣି ଏମତି ତିନି ଚାରିଥରିନ କାମ ବାଟେଇଲେ। ସେଠୁ ମୁଣ୍ଡରେ ହାତ ମାରି ତୂ ଲକ୍ଷ୍ମୀ ପୁରାଣ ପଢୁଛୁ ନା ଗାଈ ଗାଇ ରେ ପଶି ପ ଗଲା ଡାଲମା ସିଟି ଆସିନି ଘର ସେଟା କିଏ ପଶିଗଲାଣି। ଏରା କମେଡି କରନ୍ତି।
ହଁ।
କାଲି ତ ମାନସିକ ଚାପରୁ ବାହାରିବା ପାଇଁ ଆଉ
ସେଗୁଡା ଦେଖିଲେ ବି ଭଲ ଲାଗେ କମେଡ଼ି ଏ ସବୁ ଦେଖିଲେ ଭଲ ଲାଗେ।
ହଁ।
ହଁ ଅସଲ ଚିନ୍ତାରୁ ବାହାରି ଆସୁ।
ହଁ ବା। ଆମର ପା ଆମର ତ ଜଣେ ଦିଅର ଅଛି ସେ ତ ପୁରା ପ୍ରତ୍ୟକ୍ଷ କମେଡି କରିଦଉଛି ଆଉ ଆମ ଘରେ ରହିଲେ ତମେ ହସ ହଷ ଗଢିବ ଆଉ ହଁ ଆ ତମେ କମେଡ଼ି ମାନେ କଣ କହିଲ ସେଟା ମାନେ ସିରିଏସ୍ କମେଡ଼ି ମାନେ ଆମେ କମେଡ଼ି ହିସାବରେ ନେଇ ଯାଉଛୁ। କିନ୍ତୁ ଗୋଟେ ସିରିଅସ୍ କେସ୍ଟା କଥା କଣ କି ଧର ବାପା ତାକୁ କହିଲି ଗହଲେ କହିଲେ କହିଲେ ତୋ ପାଖରେ ରହିଲି। ନା ମୁଁ ତ କାଲି ମରିବି ତମେ କଣ ମୋ ପାଖରେ ରହିବ ମୁଁ ତମକୁ ରଖିପାରିବିନି। ଆରେ ଗୋଟେ ହସ କଥା ନା କ ତୁ ତ ଗୋଟା ପଣ ବୟସ ମଲୁ କୋଉଠି? ପୁଣି ତାଙ୍କର ଗୋଟେ ଅପା ଅଛି ହେଲା। କହୁଚନ୍ତି ସିଏ ଖାଲି ନ ଯାଉ। ତା ଛୁଆଗୁରାଙ୍କୁ ବାଡେଇ ଦେଇ ତାଙ୍କ ଘର ଦ୍ୱାର ସବୁ ନେଇ ଆସିବି। ମୁଁ କହିଲି ଓହୋ, ସିଏ ସେଥିପାଇଁ ବଳ ସ ଞ୍ଚୟ କରୁଚନ୍ତି। ମାନେ ଇଏ କଣ କହିଲ, କାମ ନ କରିକି ମାନେ କମେଡି?
ହଁ।
କାମ କରିବିନି, ରୋଜଗାର କରିବିନି ସମସ୍ତଙ୍କୁଠୁ ଆଣି ଖାଇବି। ଆକୁ ବାଡ଼େଇ ଦେବି। ତାକୁ ମାରିଦେବି।
ସେ ଗୋଟେଗୋଟେ ପ୍ରକାର କାଟୁନ୍ ନୁହଁ କି? ସିଏ ବି ଗୋଟେଗୋଟେ ପ୍ରକାର କାଟୁନ। କା ଲୋକ। ଦିନ ସାରା ଟଲି ଚଲେଇ ଚଲେଇ ବି ତାଙ୍କୁ ଅସମ୍ଭାଳ, ନାଇଁ କି।
ହଁ।
ତା ଠୁ ତ ହେଲେ ଭଲରେ ଠାକୁର ଆମକୁ ରଖିଛନ୍ତି। ଜଣେ ଜଣେ ବୁଢା ଲୋକ ମାନେ ଟଲି, ରିକ୍ସା ଚଲଉଥିବେ ଭାରି କଷ୍ଟ ଲାଗେ।
କଷ୍ଟ ଲାଗେ ସେୟା ତ।
ହଁ ହଁ ନା ଆମେ ତା ଠୁ ଭଲରେ ଅଛୁ। ଆମେ ତାଙ୍କ ଠୁ ଭଲରେ ଅଛୁ।
ଆଉ ଭଲରେ ଗଣ୍ଡେ ଖାଇବାକୁ ମିଳୁଛି। ମୁଣ୍ଡ ଉପରେ ଛାତଟା ଅଛି, ସେଇଟା ଯଥେଷ୍ଟ।
ଆଉ କଣ କରିଥାନ୍ତେ? ତେଣିକି ଆମେ ଶାନ୍ତିରେ ରହିବା ନ ରହିବାଟା ଆମ ଉପରେ ନିର୍ଭର କରୁଛି। ସେଇଟା ଆମ ଉପରେ ନିର୍ଭର କରୁଛୁ। ଆମ ଇଏ ଅନୁସାରେ ଆମେ ଚଳିଗଲେ। ଅଁ ଆଉ କିଛି ଅସୁବିଧା ନାହିଁ।
ଏୟା।
ଆଉ ଅପା ସବୁ କୋଉ କୋଉ ଜାଗା ସବୁ ବୁଲିବାକୁ ଯାଇଛ?
ଜାଗା ଆମେ ଏବେ ଜାନୁଆରୀ ମାସରେ ଗୋଟେ ଯାଇଥିଲୁ। ଆମକୁ ଆମ ଭାଇ ନେଇଥିଲେ। ଆମ ଭିଣେଇ ହେବେ, ବଡ ଭିଣେଇ। ସିଆଡେ ପୁରା ନେଇଥିଲେ ପୁରା ମୟୂରଭଞ୍ଜ ଆଡେ ଗୋଟେ ଗାଡି କରିକି। ଟ୍ରାଭେଲର। ଆମେ ପଚିଶି ଜଣ ଖଣ୍ଡେ ଯାଇଥିଲୁ। ଆମେ ମା ହେରିକା ସବୁ ଫାମିଲି ପୁରା। ଆମକୁ ବି ଆମ ଭାଇ ଡାକିଥିଲା ଆମେ ଯାଇଥିଲୁ। ତ ଯାଇଥିଲୁ ଆନନ୍ଦପୁରୁର ଜଗନ୍ନାଥ ମନ୍ଦିର। ଆଉ ମୟୂରଭଞ୍ଜର ମା କିଚକେଶ୍ଵରୀ ମନ୍ଦିର। ଆଉ ଗୋଟେ ଭୀମକୁଣ୍ଡ। ସିଆଡେ ମାନେ ଭୀମକୁଣ୍ଡ ମାନେ। ହଁ। ଆଉ। ତାପରେ ଆଇଲା ବେଳୁକୁ ମା ତାରିଣୀ ମନ୍ଦିର ଆଇଲୁ। ଘଟଗାଁ ମା। ଟାଇମିଂ। ସେଠି ଆଳତୀ ଦେଖ ଦେଖିଲୁ ବହୁତ ବଢ଼ିଆ ଲାଗିଲା। ତାପରେ ଶେଷରେ ଛତିଆ ପାଖରେ ଆମର ଗୋଟେ ହେଇଛି ମନ୍ଦିର ମିନି କେଦାରନାଥ, ଶିବ ଠାକୁରଙ୍କର ଆମର ଯୋଉ ସିଆଡେ ନାହିଁ କେଦାରନାଥ ଲୋକମାନେ ଯୋଉ ଯାଉନାହାନ୍ତି।
ହଁ ସେଟା ଶୁଣିଚି ମିନି କେଦାରନାଥ ଗୋଟେ
କିନ୍ତୁ ଏ ଗୋଟେ ଅସୁବିଧା ହେଲା କଣ, ଆମେ ଠିକ୍ ଆଟା ଦଶରେ ପହଞ୍ଚିଲା ବେଳକୁ ଆଟାରେ ପହଡ ପଡି ଯାଇଛି।
ହଁ ଦର୍ଶନ ହେଇପାରିଲାନି।
ନା ଚାରିପଟ ଟିକେ ବୁଲିକି ଆସିଲୁ ଆଉ, ଭଲ ଲାଗିଲା ମନ୍ଦିର ଚାରିପଟ ବୁଲିଲୁ। ପୁରା ଡିଜାଇନ୍ ଟା କେଦାରନାଥ ଭଳିଆ।
ହଁ ଏଇଥିପାଇଁ ମିନି କେଦାରନାଥ କହୁଛନ୍ତି ଆଉ।
ହଁ। ମାନେ ଏଠା ଗୋଟେ କରିଛନ୍ତି ଆଉ ତ୍ରିଶୂଳ ଟେ ବି ରଖିଛନ୍ତି ବଡଟେ ପୁରା।
ହୁଁ ହୁଁ।
ଆଉ ତମ ଗାଁରେ ମା ମଙ୍ଗଳାଙ୍କ ପୂଜା ବହୁତ ସୁନ୍ଦର ହୁଏ ନା? ସମସ୍ତେ ଓଷା କରନ୍ତି ମା ବି ମାନେ ପ୍ରତ୍ୟକ୍ଷ ମାନେ ଅନୁଭବ ଦିଅନ୍ତି ଲୋକ
ହଁ ସେ ଯାହାର ଯାହା ମାନସିକ ଥିବ ସେ
ହଁ ମାନେ ଯିଏ ଯୋଉ ଭକ୍ତିରେ ଡାକିଲା ଆଉ।
ହଁ।
ଯିଏ ଯୋଉ ଭାବରେ ଡାକିଲା ସିଏ ତାକୁ ଦେ
ସ ଦେଖିଲେ।
ସ୍ୱାଭାବିକ କଥା ଯୋଉ ଭଗବାନ ହୁଅନ୍ତୁ ତମେ ଯାହା ତାକୁ ଭାବ ରେ ଡାକିବ ତାଙ୍କୁ ଅନୁଭବ କରିବ କାହିଁକ ଭଗବାନ ଏକେ ନା?
ହୁଁ ଈଶ୍ୱର ଏକେ।
ଈଶ୍ୱର ଏକ। ତାଙ୍କ ରୂପ ଅନେକ ତ ଯାହାଙ୍କୁ ଡାକିବ ସେ ପୁରା ପ୍ରତ୍ୟକ୍ଷ ରୂପରେ ଦେଖାଦେବେ।
ସବୁ ମଙ୍ଗଳା ମାଗଡେ ବହୁତ ବହୁତ କୁଆଡୁ କୁଆଡୁ ସବୁ ଆସନ୍ତି ସବୁ ବହୁତ ଜାଗାରୁ ଅଧିଆ ପଡନ୍ତି ମାନସିକ ରଖନ୍ତି।
ହଁ ନାଇଁ ମାନେ ଗୋଟେ ସୌଭାଗ୍ୟବଶତଃ ଯେତେବେଳେ ନନାଙ୍କ ଦେହ ଖରାପ ଥିଲା ଆମର ଯାଉଥିଲେ ଏଠୁ ଜଣେ ମାମା ମୁଁ ତାଙ୍କ ହାତରେ ଦେଇଥିଲି ନଡିଆ କଦଳୀ ଧୂ ଧୂପ ଦେଇଥିଲି ନାଇଁ କହିପାରୁନି କିନ୍ତୁ କପଡା ଏମିତି ଦେଇଥିଲି। ମାଙ୍କ ପାଖକୁ ସେରା ହଁ ହଁ ସେ ତମରି ଗାଁକୁ ପଠେଇଥିଲି ପ୍ରତ୍ୟକ୍ଷ ଠାକୁରା ଆଣୀ ମା ନା?
ହୁଁ।
ଆଉ ପଠେଇଥିଲି। ସେଟା ତାଙ୍କର ବି ବରାଦ ନହେଲେ ସିଏ କେତେ ଦୂରେ ମୁଁ କେତେ ଦୂରେ ନଡିଆ କଣ ହେଟି ନାହିଁ ନା କଣ ନାହିଁ ନା କି? କିନ୍ତୁ ତାଙ୍କ ଇଚ୍ଛା ହେଲା ମୋ ପୁଅ ଦେହ ଖରାପ ମୁଁ ନେବି।
ହଁ।
ସେ ତାଙ୍କ ନିଜେ ହାତ ବଢେଇକି ନେଲେ କାହିଁକିନା ଅନ୍ୟ ଦ୍ଵାରା କୁହାଇଲେ। ଅନ୍ୟ ଦ୍ୱାରା କୁହାଇଲେ ନେଲେ କାହିଁକିନା ଆମ ଭୋଗ ବି ଟିକେ ତାଙ୍କଠି ଲାଗିବ ଏଇଟା ତାଙ୍କ ଇଚ୍ଛା।
ତାଙ୍କ ଇଚ୍ଛା ନାଁ?
ତାଙ୍କ ଇଚ୍ଛା ଆଉ କଣ ତାଙ୍କୁ ଦେଇପାରିବା ଆମେ।
ସେ କାର୍ତ୍ତିକ ପୂର୍ଣ୍ଣିମା ହଁ। କାର୍ତ୍ତିକେଶ୍ଵର ଯାତ୍ରା ହୁଏ ଆସ। ପା କେବେ ଆସ ବୁଲିକି ଯି ଯିବ ଅ ଦେଖିକି ଥରେ।
ଝାମେଲା ତ ଦେଖୁନୁ ଝିଅର ଏ ବର୍ଷ ଅଷ୍ଟମ ହେଲା ଆର ବର୍ଷକୁ ହବ ନବମ ଦଶମ ଜାଣିଥିବ ତ ଆଉ ପୁଅ ଟା ଏ ବର୍ଷ ପ୍ଲସ ଟୁ ସେକେଣ୍ଡ ଇୟର। ଏ ବର୍ଷ ଆଉ ହଲା ହଲି ନାହିଁ ଅ
ଭିଡ ପଡୁଛି ଆଉ।
ହଁ ହଁ ଆଉ ଯିବା ପୁଣି ଥରେ ପୂଜାକୁ ଯିବା ଦେଖି ଆସିବା।
ହଁ ପିଲାମାନଙ୍କ ପଢା ସରୁୁ ନହେଲେ କେବେ ଆସିବୁ
ହଁ-ହଁ ହୁଁ।
ଭଲ ହୁଏ ସବୁ। ଦଶ ବାରଟା ମେଢ ପଡେ ସବୁ କମ୍ପିଟିସନ୍ ରେ ସବୁ କରନ୍ତି। ଏଇ ସାହିରେ ଭଲ ସେଇ ସାହିରେ ଭଲ ଏନ୍ତି ହଁ। ଦଶ ବାରଟା ପୁରା ବଡ ମେଳା ପଡେ ପୁରା।
ହଁ ଗାଁ ପୁରା ଫେମସ୍ ଗାଁ। ତମ ଗାଁରେ ମାନେ ସବୁ ବି ଅଛି ନା ଜୋତାଠୁ ସୁନା ପର୍ଯ୍ୟନ୍ତ ନା।
ସବୁ ଗୋଟେ ଝିଅ ରାତି-ରାତି ବି ବାହାଘର କହିଲେ ହେଇଯିବ ସେ ସବୁ।
ସବୁ ବଜାର ଜାଗା ଟା।
ସେତବେଳେ ସବୁ ଜଙ୍ଗଲ-ଜଙ୍ଗଲ କୁହନ୍ତି କିନ୍ତୁ ଜଙ୍ଗଲ ତ ନାହିଁ ଏତେ।
ନା ଜଙ୍ଗଲ ନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟ ଗାଁ ଟା।
ହଁ।
ମୁଁ ଥରେ ଯାଇଛି କେବେ କହିଲ ଦି ହଜାର ଛଅ ମସିହାରେ ଯାଇଥିଲି।
ହେ ନୂଆ କି ବାହାଘର ହେଇଥିଲା ସେ ଯୋଉ ପିଇସାଙ୍କ ଘର ସେଇ ଗାଁ ରେ ନେଇକି ପିଇସାଙ୍କର ଆକ୍ସିଡେଣ୍ଟ ହେଇଥିଲା ତମେ ତ ବାହା ହେଇ ନଥିଲ।
ନାଇଁ ସେତବେଳେ।
ନା ସେ ଯାଇଥିଲେ ଓ ହଉ ହଉ ମୁଁ ଟିକେ ରଖୁଚି ଆଁ।